ହ
ହୁଁ କଣ କରୁଚ? କଣ?
ଛଣା ଧରିକି ବଇଚିଛଣା। ବାବାଙ୍କର ଖାଦ୍ୟ ଛଣା ହୋଉଚି।
ଓହୋ ହୋ ଆଚ୍ଛା
ନିଯେ ଛଣା ଧରିକି ବସିଛନ୍ତି।
ଆଉ କଣ ଖାଇଲୁ?
ମୁଁ ଆଜି ସକାଳେ ରୁଟି ଆଉ ବ୍ରେଡ ଥିଲା ତ ବ୍ରେଡ ଗଦା ହେଇ। ଅଛିଆମ ଘରେ ତ ମୁଁ ଏବେ ସେକି ସେକି ଖାଉଚି ବ୍ରେଡେ। ନାଇଁ ବାବା କ ବାବା ଗୋ। ଦେଖି ଆଉଚନ୍ତି ବାବାଙ୍କୁ ଯେ
ଉଁ ହୁଁ ଉଁ। ନାଟା ଖାଲି ବାବାଙ୍କର।
ହଁ। ଆଉ ବାବା ଖାଇ ପାରୁଥାନ୍ତି ହଁ ବାବା ଆଉ ଖାଇ ପାରୁଥାନ୍ତି ବ୍ରେଡେ। ସେଥିପାଇଁ ଖାଉନାହାନ୍ତିତ ଆମେ ଖାଇଦଉଚୁ। ମୋ ଭଉଣୀ ଯାଇଥିଲା ୟୋଗାଡେ ପା ସରି ୟୋଗା ଦିବସ ପାଳନ କରି। ଯାଇଥିଲା ଏବେ ଆଇଲା। ଆସିକି ବସିଚି। ଯୋଗ କରୁଥିବ ଆଉ କଣ କରୁଥିବ? ଗଲା ତାପରେ ସ୍କୁଲରୁ ଆଉ ଥରେ ସ୍କୁଲ ଗଲା ସ୍କୁଲ ଯାଇକି ଆଉଥରେ ଆଇଲା। ଆଉଥରେ ଏବେ ଆଇକି ଏ ମା ମିଛିଲାଇ ନା ନାଇଁ ସେ ଯୋଉ କୋଉ କୋରୋନସନ ଫିଲ୍ଡ ଯାଇଥିଲା।
ଅ ସେଇ ପଡ଼ିଆରେ ହୋଉଥିଲା? ସାଡି
ହଁ ହଁ ସେ କ କଡିଆ କଡିଆରେ ହଉଥିଲା। ପଡିଆକୁ ଯାଇଥିଲା ତାପରେ ପଡିଆରୁ ଆସିକି ବିଦ୍ୟାଳୟ ଗଲା।
ଓହୋ।
ଯାଇକି ଆସିଲା ଆଉ। ହୁଁ।
ହଁ ହଁ।
ପାଣି ବଟଲ କେକ ଜୁସ୍ ସବୁ ଦେଲେ।
ଦେଲେ ଖାଇବ?
ହୁଁ ଖାଇବାକୁ ଯେମାନେ କୋଉଠି ଖାଉଚନ୍ତି ମ?
ଓଡିଆ
ଆଇଲା ଆସିଲା ଆସିକି ତ ଟିଭି ମୋବାଇଲ ଟିକେ ଦେଖୁଥିଲା ତାପରେ ତ ଶୋଇ ପଡିଚି ଶୋଇ ପଡିଚି ଆଉ ଆଉ ଉଠିନି।
ସୋଇଚି?
ହଁ।
ହୁଁ ହୁଁ।
ଉଁ ହୁଁ ଆଉ କଣ କରୁଚ ତ?
ମୁଁହ ସିଲୋଉଛି।
ସିଲୋଉଛୁ କଣ ସିଲୋଉଛୁ ତୋ ଡ୍ରେସ ନା କାଆର?
ବ୍ଲାଉଜ୍
କାର?
ମୋ ବୋଉ ର କରଛି।
ହଁ।
ନା।
ପୁରା କାଟା କାଟି ଆସୁଛି କି ହଁ ତୋତେ ବ୍ଲାଉଜ୍ ରେ?
ହଁ।
କାଟା କାଟି ପୁରା ଆସୁଛି କି ବ୍ଲାଉଜ୍ ର ତୋତେ?
ହଁ ମାପ ଅଛି ପେପର୍ ମାପ ତାହି ତାହିଁରେ କାଟୁଛି। ମୁଁ ମା-ମାନେ କଟା ଟା ଶିଖି ତୁ ଟିକେ ପଚାରିକି କହିବୁ ମାଙ୍କୁ ଟିକେ ବୁଝିକି।
କଣ ବୋଲି?
କୋଉଠି ଶି
କୋଉଠି ଶିଖାଅ ସିଲେଇ ନା ସିଲେଇ କି ଶିଖଉଛନ୍ତି କିିଲ କୋଉଠି ଶିଖଉଛନ୍ତି ଲ? କୋଉଠି? ଯୁଠିକୁୁ ଯାଉ ସେଟା ତ ସିଏ ପଚାରୁଚି କୋଉଠିକୁ ଗଲେ ସିଲେଇ ଶିଖେଇବେ ବୋଲି। ଅଞ୍ଜଳି ତ ପେପର୍ ମାପ ରଖିଛୁ ସେଇଟା ଏକା ସିଲଉଛି। ମିଳିଲା, ସାନୁଙ୍କି ସାଇରେ ପୁଣି କିଏ ଶିଖଉଛି ଲ?
ସାଲୁଙ୍ଗି ସାଇରେ କିଏ ମୋ? ପଚାରିବା ଦେଖିଆ। ଦେଖିଆ ବୋଉ ଯାଉଛି ଏଇ ଯୋ ସ୍କୁଲ୍ ପଚାରିଲେ ହବ।
ଉଁ, ହୁଁ ଏମ୍ ଶୁଣୁ ତୁ ଯୋ ମୋତେ କାଲି କଲ୍ କଲୁନୁ?
ହଁ।
ହଁ ସେଇଟା ମୋର ସେତିକି ଆକା ଦେଖେଇଲା ତ ନମ୍ବର୍ ତୁ ଯୋଉ କଲ୍ କଲୁ ସେଟା ଦେଖେଇଲାନି।
ନା ସେଟା ଦେଖେଇବନି।
ଓହୋ, ମାନେ ଅ, ମୁଁ ମୋ ଆଡୁ କଲେ ଏକା ହବ।
ହଁ ଯେ ତୁ ପେ ବି କରୁଛୁ ନା ନାହି?
ନାଇଁ ନାଇଁ କରିନି।
ଓ ହୋ।
କରିବି କରିବି।
କହିଦେବି ର କହିଦେଲେ କରି
ହୁଁ, ସେଟା ଆଡ୍ ହେଲା ତୋର ଆଡ୍ ହେଲା?
ହଁ।
ଆଡ୍ କରିଦେଲୁ?
ହଁ, ହଁ ଆଡ୍ କଲି ରାତିରେ ବାରଟା ରାତିରେ ବାରଟା ନା ଗୋଟେ ବେଳୁ ରାତିରେ କରୁଥିଲି।
ଅଁ, ହଁ।
ଆଡ୍ କଲି, ଗୁଗୁଲ୍ ରେ ବି ଆଡ୍ କଲି, ଗୁଗୁଲ୍ ପେ ରେ ବି।
ହଁ ଗୁଗଲ୍ ପେ ରେ ବି ହେ ମୁଁ ଦେ-ଏ, ଦେଖିନଥିଲି।
ହଁ ଗୁଗୁଲ୍ ଗୁଗଲ୍ ପେ ରେ ବି।
ଗୁଗୁଲ୍ ପେ ରେ ବି ହଉଛି ହଁ ହୁଁ, ହେଇଗଲା।
ପିନ୍ ସେଟ୍ କଲି।
ଆଉ କଣ ରୋଷେଇ ହେଇଛି?
ରୋଷେଇ ମୁଁ ସକାଳୁ ଖାଇଥିଲି ବରା ତରକାରୀ।
ହଁ। ହଉ ହଉ ହଁ ଘରେ ବି କରାଯାଇଥିଲା ନା ଘରେ ହୁଁ।
ତା ଏ ଖାଇଲେ କଣ ରୋଷେଇ ହେଇଛି ସନ୍ତୁଳା ହେଇଛି ଆଉ କଣ ଭଜା ବୋଧେ ହେଇଛି। ବାବା ଙ୍କ ପାଇଁ କଲରା ସିଝା ଆଳୁ ସିଝା ହେଇଛି।
କଲରା ସିଝା।
ହଁ, ଆମ ବାବା ଖାଆନ୍ତି ମଝେ ମଝେ କଲରା ସିଝେଇ ଭାତ କଲରା।
କଲରା ସିଝେଇଲେ ତେବେ ସି ପିତା ପିତା ଲାଗୁଥିବ ମ।
ତାଙ୍କୁ ଖା ତାଙ୍କ ଖାଇ ଖାଉଛି ଖାଇ ପାରୁଛନ୍ତି?
ହୁଁ, ମୁଁ କହିଲି ଖାଉଛନ୍ତି ହଁ ଖାଉଛନ୍ତି।
ଖାଉଛନ୍ତି କଲରା ଆଉ ଆଳୁ ସିଝେଇକି ଚକଟେଇକି ଯଉ ଆଳୁ ଯେମିତି ଦମ କରାହଉଛି ସେମିତି କଲରା ଆଳୁ ମିଶେଇକି ଆଉ।
ବା ଏ ପିତା ଖାଇପାରୁଥିବାର ଅଛି।
ହଁ, ସେଇଆ।
ପିତା ସେ ଖାଉଥିବେ ସେ ଖାଇଦବେ ଆରାମସେ। ଆମଭଳିଆ ଆମଭଳିଆ ଆମଭଳିଆ ପିିଲା ଖାଇ ପାରିବେନି।
ଆମେ ଛଣା ଖାଇପାରୁନୁ ଆଉ
ନା ମୁଁ ଛଣା ଖାଉଚି ମୋତେ ଛଣା ବଢଆ ଲାଗୁଚି। ଖାଉଚି ଛଣା ପିତା ପିତା ହେଲେ ବି ଟେଷ୍ଟ ହଉଛି।
ହୁଁ, ସିଝା।
ଆଉ ମୁଁ ଆମର ଏବେ ବାବା ଙ୍କ ପାଇଁ ଖାଦ୍ୟ ତାଙ୍କର ହେଇଗଲା ସେଇଟା ଗ୍ରାଇଣ୍ଡର କରିଦେଲୁ ଛାଣିଦେଲି ମୁଁ ଛାଣା ଧରିଥିଲି ତ ସେଟା ପକେଇଦେଲେ ତ ଛାଣି ହେଇଗଲା ତାପରେ ମୁଁ ହଁ ତାପରେ ମୁଁ ଭଜା ବସେଇଦେଲି ଭଜା କରିଦେଇଛି ଭଜା ଏବେ ବସ ହେଇଗଲା ଭଜା ଭେଣ୍ଡି। କହୁନଥିଲି ଭେଣ୍ଡି ପୁରା ଫ୍ରେଶ ଟେଷ୍ଟ।
ହଁ।
ଭେଣ୍ଡି ଆଳୁ ଭଜା ଆଉ ଆଉଟିକେ ଗଲେ ଖାଇବୁ ଏନ୍ତି ଘ୍
କେତେ ଦିଟା ବେଳୁ ଖାଉଛ ଜାଣିନ କେତେ ଟାଇମ ଚେଞ୍ଜ ହେଲାଣି।
ଏବେ ଆଉ ଟିକେ ଜଲଦି ଖାଉଛୁ ଆଉ ଟିକେ
ଟିକେ ଜଲଦି।
ଗଲେ ଘଣ୍ଟେ ଅଧେ ପରେ କୁ ଆଉ ଭୋକ ଉ
ଆଚ୍ଛା।
ଆଉ ମାଆ କେତେବେଳେ ଗାଳି କଲେ ଟିକେ କେମିତି କଣ ଘଣ୍ଟେ ଘଣ୍ଟେ ଅଧେ ଭିତରେ ହେଇଯାଉଛି। ହୁଁ
ହଁ ହଁ।
ହୁଁ, ହୁଁ ଆଉ ସୁନ୍ଦରୀ କଣ କରୁଛ? ହଁ ବା ମା ହଁ ମା ଭଲ ଅଛନ୍ତି। ମା ଭଲ ଅଛନ୍ତି ବାବା ବି ଭଲ ଅଛନ୍ତି କଥା କହିପାରୁଛନ୍ତି ହୁଁ କହୁଛନ୍ତି ଟିକ ଟିକେ କହୁଛନ୍ତି ଏବେ। ସେ ଲା-ଏ ଯୋ ଇଏ ଲାଇଟ୍ ପ୍ରଭାବ ଟା କମିଗଲେ ତାର ସେ ଆପେ ଆପେ କଥା କହିବ। ହୁଁ ଏବେ ଯିବେ ପାଞ୍ଚ ଛଅଆଡେ ବୋଧେ ଯିବେ ଆଉଥରେ।
ଆଉଥରେ ହଁ ଦେଖିଆ ଏବେ
ହୁଁ
ପିଲା କରିବେ ଆଉ ଦେଖେଇବେ ଆଉଥରେ ଆଉ। ଶହ ନା ଏଠୁ ଗାଡି କରିକି ଯିବେ ନା କଣ?
ହୁଁ କେଜାଣି ବଡାପାଘର ତ ପଳେଇ ଆସିଲେ।
ହଁ ହଁ।
ଆରେ ନାଇଁ ନାଇଁ ଏଇଠୁ ମୁଁ କଁ ସେଆଡେ ପଳେଇଲେ କଟକ ପଳେଇଲେ କାକା ଥିବେ କାକା ଅଛନ୍ତି ଗାଡି ଅଛି। ଏଠୋଉ ତାକୁ ଗାଡି ପଠେଇତେକ ନେଇକି ଯିବୁ ଆଉ କଣ।
ହଁ ହଁ କୋଉ କାକା?
ଅବନି କାକା ଏ ଯୋଉ ଯିଏ ରହୁସନ୍ତି ଯୋଉ ବଡବାପା ଘରେ ଯୋଉ ରହୁନାହାନ୍ତି କହୁନଥିଲି, ଯୋଉ ବଡବାପା ଘରେ କାକା ଖୁଡି ଅ
ହଁ ହଁ ହଁ, ଆଉ ଆଙ୍କ ଝିଅ କେମତି ଅଛି? ଅଜିତ ସାର୍ ଙ୍କ ଝିଅ ହଁ।
ଓ ସିଏ ସିଏ ପୁରା ଗୋଲଗାଲିଆ-ଗୁଲ୍ ଏବେ ପୁରା ଗ୍ରୋଥ୍ ହେଇଯାଇଚି ହଁ ଏଡିକିଟା ଥିଲା ଲୋ ଏଡିକି ମିଆଁଉଟା ଭଳିଆ ଏଡିକଟା ମିଆଁଉଟା ଭଳିଆ ହେଇଥିଲା। ଏବେ କେଜାଣି ଅଛି ନା ନାଇଁ ହଁ ମୁଁ ଛାଡିବି ଦେଖ୍ ଛାଡିବି ହେଲା।
ଷ୍ଟାଟସ୍ ଦଉଚନ୍ତି ନା ନାଇଁ?
ନାଇଁ ନାଇଁ।
ନାଇଁ।
ଦଉନାହାନ୍ତି ଦଉନାହାନ୍ତି ତାକୁ ଡଲ୍ ଷ୍ଟାଟସ୍ ଫାଟସ୍ ଦଉନାହାନ୍ତି ତାର।
ହଁ ମତେ ପଠେଇବୁ ଦେଖିକି।
ଏବେ ଏଡିକି ମିଅଁଟା ଥିଲା ହେଲା ଏବେ ପୁରା ତାଙ୍କ ଗାଁରେ ରହି ଆଈ ଘର ଅଜା ଆଈ ଘର ଗାଁରେ ରହିଲା ତ ପୁରା ଗ୍ରୋଥ୍ ହେଇଯାଇଚି ଗୁଲୁଗାଲିଆ ହେଇଚି ଏକାଥରେ ଓ ହୋ ହୋ। ଆଉ ଏ ଯେ ଶୁଣ କାନ୍ଦୁନି ଜମା। ହଁ ଆସିଲେ ନାଇଁ ଏବେ ଆସିଲେ ଏବେ ଆଉଥରେ ଯାଇଚନ୍ତି।
ଓ ଚିହ୍ନା ବାରୁଚ୍-ବାରୁନି। ଅଚିନ୍ହା ବାରୁନି ପଳଉଚି ଯା ପାଖୁକୁ ତା ପାଖୁକୁ।
ଗଲେ ବି କିଛି ନାହିଁ କାନ୍ଦୁନି ଜମା, ଖାଲି ଟିକେ ଭୋକ ହେଲେ ଟିକେ ମିଆଁଉ ମିଆଁଉ ଭଳିଆ କାନ୍ଦୁଚି। ବେଶୀ ବି ନାହିଁ। ସେ ବିଲେଇ ଛୁଆ ଭଳିଆ ଏକା କାନ୍ଦୁଚି ପୁରା ମିୟଁମିୟ।
ଓଁ ହୋ ଧ ତୁ ଆଉ ଦେଖି ଯାଇନୁ କି?
ନାଇଁ ଆମ ଘରୁକୁ ଆସିଥିଲେ ଆଉ କେତେବେଳେ ଦେଖି ଯାଇଚି ଆମ ଘରୁକୁ ଆସିଥିଲେ ଏଥର। ବାବାଙ୍କୁ ଦେଖିବା ପାଇଁ ଆସିଥିଲା। ହୁଁ ଏଠି ଥିଲେ ଏବେ
ଛୁଟିରେ ନାଇଁ ଛୁଟି ହେଲାକୁ ଆସିଥିଲେ ଛୁଟି ହେଲାକୁ ଆସିଥିଲେ। ଏ ଯୋଉ ଠାକୁରାଣୀ ଯାତ୍ରା ନାଇଁ କି ସେତେବେଳକୁ ଆସିଥିଲେ। ସେତେବେଳେଠୁ ଥିଲେ ଏବେ କେତେ ଦିନ ହେଲା ଗଲେ ଆଉଥରେ।
ବାବା ଆସିଲା ପରେ ତାହେଲେ ଯାଇଥିବେ ଆଉ।
ଓହଁ ନାଇଁ ଏଇ ଛୁଟି ସରିଲା ଯୋଇ ପଳେଇଲେ। ଏଇ ଛୁଟି ସରିବା ପୂର୍ବରୁ କେତେ ଦିନ ଥିଲା ପଳେଇଲେ।
ଖାଲି ଖୁଡି ଆଉ ଝିଅ ଯାଇଛନ୍ତି ନା
ନାଇଁ ଖୁଡି ଆାଉ ଝିଅ।
ସାର୍ ଅଛନ୍ତି ଏଇଠି।
ସାନଭି ସାନଭି ଏ ତା ନାଆ ବିି ସାନଭି ଶିଖା ସାହୁ। ଏସ୍ ଏସ୍ ତା ନାଆ ସାନଭି ଶିଖା ସାହୁ ଏସ୍ ଏସ୍ ଏସ୍।
ତ୍ରିପଲ ଏସ୍। ସାନଭି ଶିଖା ସାହୁ ବଢିଆ ନା। ବଢିଆ ନା ଦେଇଛନ୍ତି ଆଉ କଣ।
ଆଉ ଆଉ କଣ ଘର ନା ଆମ ଜେଜେ ଡାକୁଛନ୍ତି ଏଲି ଏଲି।
ହଁ ହଁ କରୁଛି ହେଲା।
ହଁ ହଁ।